ହଁ ସାଙ୍ଗ କହ।
ସାଙ୍ଗ କଣ କରୁଥିଲୁ?
ନାଇଁ ସାଙ୍ଗ ବସିଛି ରୋଷେଇ କରିନି କରିବା ଆଉ ତୁ?
ମୁଁ ବି ମୁଁ ଏବେ ଟିକେ ବୁଲୁଛି।
ହଁ ବୁଲିବନି କଣ ପାଇଁ ରଜ ଆସୁଛି ଆଉ।
ଆଉ ଖାଇ ପିଇ ସାରିଲୁଣି?
ନାଇଁ ଏ ସଞ୍ଜ ବେଳେ ଟିକେ ମୁଢ଼ି ମିକଚର୍ ଖାଇ ଥିଲି।
ଆଉ କିଛି ଖାଇନି ଯେ ଭୋକ ଖରା ତ ଯୋ ପ୍ରବଳ ହେଉଛି କଣ ହେଲେ ଖାଇବୁ ଭୋକ ଶୋଷ ବି ଲାଗୁନି।
ହଁ ବା ଖରା କଥା କହନି। ମାନେ ଆସିକି ରଜ ପାଖେଇଲାଣି ତଥାପି ଟିକେ ବର୍ଷା ଦେଖା ଦେଉନି ଖାଲି ଖରା ହେଉଛି।
ଆମ ଆଡ଼େ ଆଜି ଜାଣିଛୁ ନା ଆଜି ଟିକେ ଭଲ ପାଗ ହେଲେ ଦେଇଥିଲା ସକାଳୁ ଓଳିଟା କ ଅଯୋଉ ପୁରା କାଉଳିଆ ପାଗ କରିଥିଲା। ଆଉ ତା ପରେ ଦିପହର ଟା ଟିକେ ଖରା ଦେଲା ବର୍ଷା ତ ହେଉନି।
ଆଉ ବୁଲି ଯିବ ନା ମାନେ ଯାଇଥିବୁ ବୋଧେ ପ୍ୟାଣ୍ଟ, ସାର୍ଟ କିଣିବା ପାଇଁ।
ନା ମ ବୁଲୁଛି ମାନେ ଏମିତି ଟିକେ ବୁଲୁଛି ବାହାରେ।
ହୁଁ ଆଜି ଆମର କାର୍ଡ ସବୁ ଦିଆଗଲା ସବୁ ସାଇ ରେ। ଆଉ ଗାଁରେ ତା ପରେ ବଡ଼ ଲୋକ ଯିଏ ଅଛନ୍ତି ନେତା ଆମର ଏଇ ପାଖାପାଖି ରେ।
ଏଇ ରଜ ପାଇଁ।
ଏଇ ଯୋଉ ସବୁ ମୋହତ୍ସବ ହବ ଯେ।
ହଁ ଏ ଜାଣିଛୁ ନା ସକାଳେ ଅଛି ଫାର୍ଷ୍ଟ ପହିଲି ରଜ ଦିନ ଆମର ଅଛି। ଯୋଉ ଦୋଳି କମ୍ପିଷ୍ଟେସନ ଅଛି ହୁଁ। ତା ପରେ କିଏ ଅଧିକ ଟାଇମ ଖେଳି ପାରୁଛି ତା ପରେ ଛୋଟ ଛୁଆଙ୍କ ମାନଙ୍କ ପାଇଁ ମ୍ୟୁଜିକ୍ ଚେୟାର ର ଅଛି।। ତା ପରେ ଝୋଟି ଆଙ୍କିବା ପାଇଁ ଅଛି ତା ପରେ ମଝି ରଜ ଦିନ ଅଛି ପିଠା ପଣା କିଏ ଭଲ କରି ପାରୁଛି। ଲାଷ୍ଟଦିନ ଅଛି ଦୌଡ଼ିଡିଆଁ।
ହାଁ ତା ପରେ ଅନ୍ଧପୁଟୁଳି ଏଇନେ ଖେଳ ଅଛି ଆଉ କିଏ ଭଲ ଖେଳୁଛି ଛୋଟ ଛୁଆ ବଡ ଛୁଆ ସମସ୍ତେ। ସେ ମିଶି କି କରି ପାରିବେ। କିନ୍ତୁ ରଜ ସଂକ୍ରାନ୍ତି ଦିନ ସ୍ତ୍ରୀ ଲୋକ ମାନଙ୍କ ପାଇଁ ଭଲ ସ୍ପେସିଆଲ ଅଛି ଯେ ସେମାନେ ଝୋଟି ପକେଇବେ। ଆଉ ପିଠା ପଣା ବି କରିବେ ଦେଖିବା କିଏ ଭଲ ପିଠା କିଏ କଣ ଶିଖିଛି। ଆଉ ଝୋଟି କିଏ କଣ ଶିଖିଛି ସେ ଯିଏ ଶିଖିବ ତାଙ୍କ ପାଇଁ ଭଲ ପୁରସ୍କାର ରହିଛି ଆଉ ପଇସା ବି ପାଇବେ।
ବଢିଆ ତ ତମର ତ ବଢିଆ ଭାବରେ ରଜ ପାଳନ କରୁଛ।
ହଁ।
ଆମ ଆଡ଼େ ବି ଆମ ଆଡ଼େ ବି ସବୁ ପୁରା ମାନେ ସବୁ ପୁରା ଅନେଇକି ଅଛନ୍ତି କୋଉ ଦିନ ରଜ ଆସିବ। ଆମରି ପ୍ରଥମ ଦିନଟା ବି ଆମ ଆଡ଼େ ପୁରା ଦୋଳି ପଡିବ ତା ପରେ ହେଠୁ ରାତିରେ ଏ ମାନେ ନାଚ ଗୀତ ସବୁ ହବ ଆଉ ସକାଳେ ସକାଳ ଉଳା ସବୁ ମାନେ କମ୍ପିଟେସନ୍ ହବ ଯେମତି କି କବାଡି ତା ପରେ ପୁଚି। ଆଉ ସବୁ ଦୋଳି ଖେଳାରେ ସବୁ ବିଭିନ୍ନ ପ୍ରତିଯୋଗିତା ହେବ ତା ପରେ ଯିଏ ସବୁ ଜିତିବେ ସବୁ ରାତି ରାତିକୁ ସମସ୍ତଙ୍କୁ ପୁରସ୍କୃତ କରାଯିବ। ତାପରେ କଣ କହିଲି କି। ରାତି ମାନେ ଆମର ମାନେ ଆମ ଗାଁ ପାଖ ଆଖ ଯେତେ ସବୁ ଛୁଆ ଥିବେ ସବୁ।
ଆଉ ମାଉସୀଙ୍କୁ ତ ବଢିଆ ପିଠା ଆସିଛି ତୁ ବଢିଆ ପିଠା ଖାଇବୁ ଆଉ।
ହଁ ଆଉ ତୁ ବି ତ ବଢିଆ ପିଠା ବନଉ ମୁଁ ବି ଶୁଣିଥିଲି।
ହଁ, ହଁ ସେମିତି କରିବା ଆଉ।
ଆଉ କଣ କଣ ସବୁ ପିଠା କରୁଚୁ ରଜରେ ନା ନା ଡ୍ରେସ ଏବେ କିଣିନି। କହିଲି କଣ କଣ ପିଠା ସବୁ କରୁଚୁ ରଜରେ?
ଏଥର ରଜରେ ମଣ୍ଡା ପିଠା, ଆରିସା ପିଠା ରଜ ସ୍ପେଶାଲ୍ ପୋଡ଼ପିଠା। ତାପରେ କାକରା ପିଠା ତାପରେ ଯୋଉଁ ମୁଆଁ ପିଠା। ଯେଥି ଆମେ ଓଡିଆ ଘରେ ଆମେ ପେଣି ଓଡିଆ ଘରର ପ୍ରଥମ ପିଠା ତ ଚକୁଳି ପିଠା ଚକୁଳି ପିଠାରୁ ଆରମ୍ଭ। ଚକୁଳି ପିଠା କରିବି ଏମି କରିବି ସବୁ ପିଠା ଆଉ ପିଠା କରିବୁ ତାପରେ
ହ
ଆ ରଜ ତ ଜାଣିଥିବୁ ରୋଷେଇତରେ ନାଇଁ ସମସ୍ତଙ୍କ ଘରେ ପିଠାପଣା। ଆଉ କିଏ ସବୁବେଳେ ତ ଆମେ ସେଇ ଭାତ ଖାଉଚନ୍ତି ନା। ଯେତେବେଳେ ପର୍ବପର୍ବାଣୀ ପଡିବ ଯାହା ହେଲେ ମେ ପିଠା ପଣା ଖାଇବୁ। ଆଉ ଆମର ତ ବି ସବୁ ବନ୍ଧୁ ବାନ୍ଧବକୁ ବି କୁହାହେଇଛି ଯେ ଆସିବା ପାଇଁ ରଜ ପାଇଁ। କାହିଁକି ନାଁ ଏ ବର୍ଷ ଆମ ଗାଁରେ ଟିକେ ଭଲରେ କରିବେ ଆ ରାତିରେ ଛୋଟ ଛୁଆ ମାନେଙ୍କର ନା ଚ ଅଛି ସେମାନେ ନାଚିବେ। ଛୋଟ ବଡ଼ ତାପରେ ବାହାର ଗାଁରୁ ବି ଡକେଇଚନ୍ତି। କିଛି ଯୋଉ ଲୋକଙ୍କୁ ଯେ ସେମାନେ ନାଟକ କରିବେ। ତାପରେ ଜାଣିଛୁ ନା ଏ ବର୍ଷ ସବୁଠୁ ମାନେ ଆମର ଗୋଟେ କଚନି ଯୋଉ ଅନ୍ଧ ଲୋକ ମାନେ ନାହାନ୍ତି ନା ଆମ ଓଡିଶାରେ ସେମାନଙ୍କୁ ଡକେଇଚନ୍ତି ଆମର ଗୋଟେ ଗୀତ ଗାଇବା ପାଇଁ ଗୋଟେ କରିଚନ୍ତି ସେମାନେ ନ ଦେଖିକି ବି କେତେ ବଢିଆ ଗୀତ ଗାଉଛନ୍ତି ସେମାନଙ୍କୁ ବି କେଯନ୍ଦି ଆଉ ଜାଣିଚୁ ସମସ୍ତଙ୍କୁ ପ୍ରାଇଜ ଯୋଉ ସମସ୍ତଙ୍କୁ ପୁରସ୍କାର ଦିଆଯିବ। ଆଉ ସେମାନେ ଯାହା ହେଲେ ବି ସେ ଭଲ ଗାଆନ୍ତୁ କି ନ ଗାଆନ୍ତୁ କିନ୍ତୁ ଯେହେତୁ ସେ ଦେଖି ପାରୁନାହାନ୍ତି। ତାଙ୍କୁ ଯେମିତିହେଲେ ବି ପୁରସ୍କାର ଦିଆଯିବ ଆଉ ସେଦିନ ତ ଯଉ ଆଉ ତ ରହିଲା ଅଳ୍ପ ଦିନ। ଆଉ ଅଳ୍ପ ଦିନ ରହିଲା ସେଦିନ ମୁଁ ତମର ସକାଳୁ କାମ ସାରିଦେବି‌। ଭଲ ସେ ଗାଧେଇକି ଆସିକି। ଠାକୁର ପୂଜା କରିକି ତାପରେ ପିଠାପଣାରେ ଲାଗିଯିବି। କରିସାରିଲା ପରେ ତାପରେ ମୋ ପୁଅ କ ଉଁ ନୂଆ ଡ୍ରେସ ପିନ୍ଧେଇକି ତାକୁ ପିଠା ଖୁଏଇକି ଆମେ ଯେମିତି ରାତି ସୁଧା ସନ୍ଧ୍ୟା ସୁଧା ମାନେ ସବୁ କାମ ସାରିକି ଯାଇକି ଦେଖିବୁ ସେଇ ଭଜନ ସନ୍ଧ୍ୟା। ଆଉ ଦୋଳିିଟା ବି ହବ।
ମୁଁ ବି ତ ଭାବୁ ସକାଳୁ ପୁରା ଯୋଉତ ଖରା ହଉଛି ଏଣିଥିବୁ। ସେମିତି କରିବୁ ସକାଳୁ ମୁଁ ମୁଁ ସକାଳୁ ଫାଷ୍ଟ ଉଠେ ତାପରେ ସକାଳୁ ସବୁ ଯାଇକି ଗାଧୋଇ ଆସେ ଗାଧେଇକି ଆସିଲା ପରେ ସେ ଯୋଉ ଅଳତା ତାପରେ ଯୋଉ ପଲି ଟିକି ଯାହା ସବୁ ସଜ ଜିନିଷ ଆମର ଥାଏ ସେ ସବୁ ସଜବାଜ ହୋଇକି ତାପରେ ନୂଆ ଡ୍ରେସ୍ ପିନ୍ଧେ ନୂଆ ଡ୍ରେସ୍ ପିନ୍ଧି ସାରିଲା ପରେ ଏଠୁ ମାନେ ମୋ ବୋଉ ଯାହା ବନେଇଥାଏ ପିଠା ଆମ ଓଡିଆ ଘରେ ଯାହା ଯାହା ପିଠା ହୁଏ ଚାକୁଳି ଆରିସା ତାପରେ ପୋଡ ଭିଆ ଏମିତି ସବୁୁରା ଖାଏ ଖାଇ ସାରିଲା ପରେ ତାପରେ ଏଠୁ ତାପରେ ସ ଟିକେ ଦୋଳି ଖେଳିବା ପାଇଁ ଯାଏ ତାପରେ ନୁଆ ଡ୍ରେସ ପିନ୍ଧିଲେ ମୁଡି ମାରିବା ପାଇଁ ବୋଉ କୁହେ ଯେ ସେମତି ମୁଡି ମାରେ। ବେଳେବେଳେ ଯାଇକି ସମସ୍ତଙ୍କୁ ଟିକେ ମୁଡିଆ ମାରିଦେଇକି ଆସେ।
ହଁ
ପାନ ବି ଖାଉ ଏମିତି ପାନ ଖାଉ ତାପରେ ଟିକେ ଦୋଳି ଖେଳୁ।
ତାଙ୍ଗ ତୁ ତ ସବୁ ବର୍ଷ ମୋଠି ମେହେନ୍ଦି ପକେଇ ଦଉ ଏଇ ବର୍ଷ କିଏ ପକେଇବ?
ଆଉ ହ୍ୟାଲୋ